ହ୍ୟାଲୋ ଶୁଭା ଯାଉଚି?
ହ୍ୟାଲୋ ହଁ ହଁ ହଁ କୁହନ୍ତୁ କୁହନ୍ତୁ। ହଁ ହଁ ଶୁଭୁଚି। ଶୁଭୁଚି କୁହନ୍ତୁ।
କଣ ଖାଇଥିଲ ଆଜି? ହାଲୋ। ହାଲୋ।
ଆପଣ ହଁ ହଁ କୁହନ୍ତୁ।
ହଁ ଶୁଭୁନି?
ହଁ ଶୁବୁଚି, ଶୁବୁଚି କୁହନ୍ତୁ।
କଣ କରୁଚ? ବସିଚ ନା ଶୁଭୁଚି କଟି କଟି ଶୁଭୁଚି ଟିକେ ଟିକେ।
ଆରେ ଆଜି ଏପଟେ ବୋହୁତ୍ ଜୋରରେ ବର୍ଷା ହେଇଚି କି ନାଇଁ ସେଥିପାଇଁ ଟି ଟିକେ ଯ ଯୋଗାଯୋଗ ପାଇଁ ଟିକେ ଅସୁବିଧା ହଉଚି। ହଁ। ଏବେ ଭଲରେ ଶୁଭୁଚି କି?
ହଁ ଶୁବୁଚି ଏବେ ଠିକ୍ ରେ।
ହଉ ଭଲ ହେଲା। କଣ କରୁଚ?
ଜୋରସେ ବର୍ଷା ହଉଥିଲା କି?
ହଁ ଏଇଠି ବହୁତ ଜୋର୍ ।
ଅ ହଁ। ମୁଁ ବସିଥିଲି।
ଆଉ ରୋଷେଇ ସବୁ ସରିଲାଣି?
ରୋଷେଇ ତ ହେଇନି କରିବି ଆଉ ଟିକେ ଗଲେ। ତମର ସରିଲାଣି?
ଏବେ ଚାଲିଚି ରୁଷେଇ ଆମର ଏପଟେ। ସରିନି ଏବେ ଚାଲିଚି। ଏବେ ରୋଷେଇ ସରିଲେ ଯିବି। ଆଉ ତମର ଆଜି କଣ କଣ ବନା ହେଇଚି?
କଣ କହିଲେ ଶୁବିଲାନି?
କଣ କଣ ବନା ହେଇଚି ଆଜି ତମ ଘରେ?
କଣ ରୋଷେଇ ହେଇଚି ଡାଲି ଆଉ ଭଜା। ଆଳୁ ବାଇଗଣ ଭଜା। ତମର କଣ ହେଇଚି?
ତ ମମି କଣ ବନଉଚି ବୋଧେ ସରି ତାର ମୁଡେ ବନଉଚି।
ହଁ ହଁ। ଆଉ କୁଆଡେ ବୁଲିବାକୁ ଯାଇନ?
କାଇଁ ଏବେ ତ ବର୍ଷା ହଉଥିଲା କୁଆଡେ ଯାଇଥାନ୍ତି ଆଉ ବୁଲି ଯାଇନି। ତମେ କୁଆଡେ ଯାଇଥିଲ କି ମଝିରେ?
ହଁ। ଯାଇନି ଯିବି ଆଉ। ଏ ପା ବର୍ଷା ତ ଲାଗି ରହୁଚି ସେଥିରେ ହଁ। ମତେ ଓଡିଶା ଯିବାକୁୁ ଇଚ୍ଛା ଅଛି, ଯିବି ଭାବୁଚି। ରାକ୍ଷୀ ପୂର୍ଣ୍ଣିମା କୁ ଯିବି ଭାବୁଚି, ଗାଁକୁ।
ହଁ। ତମେ ଏବେ ବର୍ତ୍ତମାନ ଓଡିଶା ବାହାରେ ଅଛ କି?
ମୁଁ ଏବେ ପୁନେରେ ରହୁଚି।
ପୁନେ ବୋଲି ଏଇଟା ସେ ବିହାର
ଏଇଟା ମହାରାଷ୍ଟ୍ରରେ ଯାଉଚି।
ଓହୋ ମହାରାଷ୍ଟ୍ର ରେ ଯାଉଚି। ତାହେଲେ ଏଇଟା ଏ ତ ବହୁତ ଦୂର ଏଇଠୁ।
ହଁ। ବ ଆମକୁ ଆସିବାକୁ ଦୁଇ ଦିନ ଲାଗୁଚି ଟ୍ରେନ୍ ରେ।
ହଁ ବହୁ ଦୂର ଏଇଠୁ। ତାହେଲେ ଏବେ କଣ ଅମାବାସ୍ୟା ହେଇଥିଲା ଆପଣ ଘରକୁ ଆସିନଥିଲେ?
ନାଇଁ ମୁଁ ଘରକୁ ଯାଇନି ଏଇଠି ହିଁ କରିଥିଲି। ଆଉ ଏଇଠି ଗୋଟେ ମନ୍ଦିର ଅଛି ଶିବ ମନ୍ଦିର, ସେଇଠି ସବୁ ଓଡିଆ ଲୋକମାନେ ଆସନ୍ତି। ସେଇଠି କରିିଥିଲି ମୁଁ। ଏଇଠି ବି ଓଡ଼ିଆ ଲୋକମାନେ ବହୁତ। ଅଛନ୍ତି। ସମସ୍ତେ ପାଳନ କରନ୍ତି। ସେଇ ସାବିତ୍ରୀ, ରାକ୍ଷୀ ପୂର୍ଣ୍ଣିମା, ଏଇ ରଜ। ସବୁ ମିଶିକି ପାଳନ କରନ୍ତି।
ହଁ ହଁ ତମେ ଏତେ ଦୂର ରେ ରହୁଛ ତମେ ରଖି ପୂର୍ଣାମ ଘରକୁ ଆସି ପାରୁନଥିବ ନାଇଁ
ଯିବି ବୋଲି ଭାବୁଛି ରାକ୍ଷୀ ପୂର୍ଣିମାକୁ କଣ ହଉଛି ଦେଖାଯାଉ।
ହଁ ହଉ ଏଥର ରଖି ପୂର୍ଣାମା ଆସିଲେ ଆସିକିନା ଗୀତ ଟିକେ କରିକି ଯିବ ନିଜ ଘରକୁ ଭଲ ଲାଗିବ ମମି ବାପାଙ୍କୁ ଦେଖା କରିବାକୁ ନେଇ।
ହାଁ ହଁ ହଁ ହଁ ତମେ ଯିବା କୁଆଡେ ବୁଲିବା ରଥ ଯାତ୍ରା ଦେଖି ଯିବନ କି?
ହଁ ଏଇଠି ଆମର ଏଇଠି ଆମର ନାଇଁ ପୁରୀରେ ଘରେ ପ୍ରାୟ ପୁରୀ ଯାଇଲେ କିନ୍ତୁ ମହାପ୍ରଭୁଙ୍କ ଦ କରିପାରିନଥିଲି କାରଣ ସେତେବେଳେ ମହାପ୍ରଭୁୁ ଅନୁସରଣରେ ପଡ଼ିଥିଲି ନାଇଁ ଆଉ ସେଭଳିଆ ଆମରଙ୍କର ବ୍ର
ହଁ ହଁ
ତାତ ଘରେ ଥିବା ହେତୁ ଯାଇ ଥିଲୁ ପୁରିକୁ ସେ ମନ୍ଦିର ବୁଲନି କିନ୍ତୁ ପ୍ରଭୁଙ୍କ ଦର୍ଶନ ନେଲାନି ସମ ଯାଇଥିଲ କି ମଜା ଦେବେ କେଟା
ହଁ ହଁ ମୁଁ ଏବେ ତ ଯାଇନି କିନ୍ତୁ ବାହାଘର ପରେ ଫାଷ୍ଟ ସେତେବେଳେ ଯାଇଥିଲି ପ୍ରଥମେ ଜଗନ୍ନାଥଙ୍କ ର ହୁଁ ଆଉ କୋଣାର୍କ ଯାଇଥିଲି ସେଇଠ ବଲ ହଁ ହେଇଗଲାଣି ବର୍ଷେ ପାଖାପାଖି ହେଇଗଲାଣି।
ଓହୋ।
ବହୁତ ସୁନ୍ଦର। ଆଉ ସେଇଠୁ ଗଲେ ଆସିବାକୁ ଆଉ ଇଚ୍ଛା ହବନି। ବହୁତ ଭଲ ଲାଗିବ।
ହଁ ସେଇଠି ହଁ ତ ରହୁ ବହୁତ ଶାନ୍ତି ଲାଗୁିବ ନାଇ
ହଁ ବହୁତ ଶାନ୍ତି ଆଉ ସମୁଦ୍ର ଯାଇଥିଲି। କୋଣାର୍କ ବି ଯାଇଥିଲୁ। ଆଉ ଆମ ଗାଁ ପାଖରେ ଗୋଟେ ଭଟ୍ଟାରିକା। ହଁ ସେଇଟା ତ ବହୁତ ଭଲ ମହାପ୍ରସାଦ
ଯୋଟ ଖାଇଲେ ବି ନା ମନ ଆହୁରି ଖାଇବାକୁଇଥାହବ ସେଟ ମହାପ୍ରଭୁ ବହୁତ ପସନ୍ଦ ମୁଁ ଜାନ କ ଯେ ତାଙ୍କର ସାମାନ୍ୟ ଭାତ ଜଣେ ଖାଲି ତମେ ଭାତ ଖାଇଲେ ବି ଏତେ ସ୍ୱାଦିକ ଲାଗିବ ତମେ କହିବେ ଯେେ ଖାଇ ହାତ ହିଁ ଖାଇବି। ଏତେ ସ
ହଁ ହ ସେଇଟା ତ ଠିକ କଥା ହଁ ସେଇ ଆନନ୍ଦ ବଜାର ଭିତରକୁ ଯାଇଛ ଆନନ୍ଦ ବଜାର ଯୋଉଠି ବିକ୍ରି କରାଯାଏ। ଆଉ ଭଡା ଯୋଉଠି ବିକ୍ରି କରାଯାଏ।
ନାଇଁ ମୁଁ ଥରେ ପୁର ଯାଇଥିଲି କି ନାଇ ଆଉ ତା ରେ ମୁଁ ବହୁତ ସାନ ଇଛି ମମି ବାପା ମତେ ଧରିକି ଯାଇଛି ତ ତାହା ଦାରା କି ସେ ମନେ ହ ନାଇଁ କିନ୍ତୁ ଏବେ ଯୋ ଯାଇଥିଲି ସେତ ପ ଆମର୍ ବ୍ର ତ ଘର ହେଇକଥା ତ ସେତେବେଳେ ଆମେ ବୁଲବୁଲି କରିପାର ହୁଁ ତମେ ଯାଇନ କି?
ମୁଁ ଯାଇଥିଲି ବା ସେତେବେଳେ ହିଁ ଯାଇଥିଲି ଆନନ୍ଦ ବଜାର ଭିତରକୁ। ବହୁତ୍ ଭଲ୍ ଲାଗିବ ଦେଖିବାକୁ ଖାଇବାକୁ ହୁଁ।
ହଁ ବିଭିନ୍ନ ପ୍ରକାର ପିଠାପଣା ସେଇଠି ହଉଥିବ ବହୁତ୍।
ବହୁତ୍। ହଁ, ତାଙ୍କର ମ ପୁରା ଡାଲି ସେଗୁରା ସବୁ ମିଠା ଥାଏ ଆଁ ଯୋଉ ମହାପ୍ରସାଦର ଡାଲି ସେଗୁଡା ସବୁ ମିଠା ଲାଗେ। ହଁ ଭଲ ଲାଗେ। କଣ କହୁଥିଲ?
ଆଉ ତମେ ପୁରୀ ଯାଇ ପୁରୀ ଯାଇଥିବା କୋଉ ପିଠା ଖରା ତମକୁ କୋଉ ଦେଖ
ପୁରୀ ର ଖଜା। କଣ କହୁଛନ୍ତି, ଶୁଭୁନି? ହା
କି ପୋଡ଼ପିଠା ହ୍ୟାଲୋ
ହଁ, ପୁରୀର ଖଜା ତ ପ୍ରସିଦ୍ଧ। ସେଇଟା ଭଲ ଲାଗେ। ହାଲୋ, ଶୁଭୁଛି?
ବେଶି ଭଲ ଲାଗିଲା ହାଲୋ।
ମୋତେ ସେ ଖଜା ଭଲ ଲାଗିଲା ଆଭଡା ଭଲ ଲାଗିଲା। ତାର ଡାଲି ଆଉ ଗୋଟେ ଟଙ୍କ ତୋରାଣୀ ସେଇଟା ତ ବହୁତ ବଢିଆ। ଆଉଁ ଆଉ ଗୋଟେ ବେସର ମୁହୁର ସେଇଟା ଗୋଟେ ଆଇଟମ୍ ସେ ଟା ଗୋଟେ ଭଲ ଲାଗିଲା। ସବୁ ଭଲ ଲାଗିବ ହଁ ଯାହା ଖାଇବ ସେଇଠି ସବୁ ଭଲ ଲାଗିବ।
ଓ ହୋ। ଟଙ୍କ ତୋରାଣି କେମିତି ଲାଗେ?
ଟଙ୍କା ଦେଲାକ ବହୁତ ଭଲ ଲାଗେ ସେଇଠି ମାନେ ଖଟା ଖଟା ଲାଗେ ଟିକେ। ଭଲ ହିଁ ତୋମେ କିଚା କେବେ
ନାଇଁ ନାଇଁ ପିଇନି ମୁଁ ଶୁଣିଛି ତାଙ୍କ ଦ୍ଵାରା ଭଲ ଲାଗେ ବୋଲି ଶୁଣିଥିଲି। ମୋତେ କେବେ ଗୋଟେ ମଶା ମିଳିନି ସେଠି ଯାଇକି ଏବେ ମୁଁ ଭାବୁଥିଲି ପରୀକ୍ଷା କରି ତ ମୁଁ ବି ପୁରୀ ଯିବି ବୋଲି ଭାବିଛି। ତ ପୁରୀ ଗଲେ ମୁଁ ସେଇଠି ଅବଢା ଟଙ୍କ ତୋରା ବୁଲି ବୁଲି ସବୁ ଖାଇବି କରିବି ସମୁଦାୟ ଗୋଟେ ଦେ
ହଁ ଟିକେ ସମୟ ବାହାର କରିକି ଯାଅ।
ହଁ।
ପରୀକ୍ଷା ଅଛି ଏବେ ତମର?
ହଁ ମୋର ପରୀକ୍ଷା ଏବେ ସରିଛି ମୋର ଏବେ କିଛି ବର୍ତ୍ତମାନ ପରୀକ୍ଷା
ହଁ।
ଚା ଆ‌। ଖାଲି ଅଛି ତ ମୁଁ ସେୟା ଭାବଥିଲି ଯେ କୁଆଡେ କାଇଁ ଯାଇନି କେତେ ଦିନ ହେଲାଣି। ଖାଲି ଘରେ ବି ଥାଏ ନହେଁଲେ ତ ତ ଭାବୁଥିଲି ପାଠଘରେ ଯାଇଥାଏ। ତ ସେଠିକି ଯି ଯିବି ବୋଲି ଭାବୁଛ ଆଉ ହଁ।
ହଉ ଯାଅ ବୁଲିକି ଆସ ଭଲ ଲାଗିବ ତମକୁ
ତମେ ବି ତମର ଯଦି ସମୟ ହେଲେ ତମେ ବି ଆସିବ
ହଁ।
ମୁଁ କହିଲି ଏମିତି ଦୋଷା ଦଶଟା ସାଢ଼େ ଦଶଟା ଭିତରେ ସୋଇପଡ଼େ।
ହଁ ହଁ।
ଏଫେ ମାନେ?
ଉଠିଲେ ସକାଳୁ କେତେବେଳେ ଉଠୁଛା ଚା
ଡେରି ଗୋଟେ କାରଣ ସକା ଜଲଦି ଦେଖିବାର ଅଭ୍ୟାସ ନାହିଁ। ଓ ମୋତେ ଏମିତି ଦତା ଦତା
ହେ-ହେ-ହେ-ହା-ହା-ହା।
ହଁ-ହଁ ତମ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା।
ହଁ ତମ ସହିତ ବି କଥା ହେଇକି ଭଲ ଲାଗିଲା ହଁ।
ଆଗତ।